ହେଗ ହେଇଗ ହ୍ୟାଲୋ ହଁ ନମସ୍କାର ବଡ଼ ଭାଇ
ନମସ୍କାର
ଆ ଘର କେମିତି କଣ ଅଛନ୍ତି
ହଁ ଘର ଭଲ ଅଛନ୍ତି ସବୁ ଭଲ ଅଛନ୍ତି ଆପଣଙ୍କ ଘରେ କେମିତି ଅଛନ୍ତି
ଆମ ଘର ତ ଭଲ ଅଛନ୍ତି ବାପା ଦଦା ବାପା ତ କମ୍ପାନୀ ପଳଉଛନ୍ତି ସମସ୍ତେ ଭଲ ଅଛନ୍ତି ଆଉ
ବାପା ବାପା ପଳାଉଛନ୍ତି ତାହେଲେ ସହରକୁ କାମ କରିବାକୁ ନା
ଆଜ୍ଞା
ଆଜ୍ଞା ଆପଣ ମାନେ ଘରେ ରହି ପାଠ ପଢ଼ାପଢ଼ି ବୋହୂଙ୍କ ହାତ ବଟେଇବାରେ କାମ କରୁଛନ୍ତି ଆଉ ଯେମିତିକି ଘରେ ରହିକି ଆପଣ ଖାଇବା କିମ୍ବା ପିଇବା ଯୋଉ ଯାହା ସାମଗ୍ରୀ ଆଣ ଆଣିବାକୁ ଯାଉଛ ମାନେ ଆପଣଙ୍କ ଗାଁଙ୍କ ଦୋକାନକୁ ଆଉ
ଆଜ୍ଞା ଆଜ୍ଞା ଠିକ୍ କହୁଛି
ଆଜ୍ଞା ଆପଣ ଖାଇଥିଲେ କଣ
ଆ ମୁଁ ଖାଇଥିଲି ଭାତ ଆଉ ମାଛ ତରକାରୀ ଆଉ
ଆପଣ ମାମୁଁ ଘରରେ କିଏ କିଏ ଅଛନ୍ତି
ମାମୁଁ ଘର ଅଛନ୍ତି ମାମୁଁ ଅଛନ୍ତି ପଦାରେ ଅଛନ୍ତି ମା ମା
ଜଡେ ମାମୁ ନା ତିନିଟା
ନା ଦିଟା କାମ ଅଛନ୍ତି
ଆଜ୍ଞା
ଗୋଟେ ମାମୁଁ ଏଇ ଏବେ ପ୍ଲସ ଟୁ ରେ ପଢୁଛନ୍ତି ଯୁକ୍ତ ଦୁଇରେ ଆଉ ଜଣେ ମାମୁଁ ଅଛନ୍ତି ବାହାରେ ଆଉ
ଆଉ ବୁଦ୍ଧେଶରେ
ହଁ
ଆଜ୍ଞା ଆଉ ମାଇଁ
ମାଇ ନାହାନ୍ତି
ଓହୋ ବାମୁ ତାହେଲେ ଉଁ ବାହା ହେଇନାହାନ୍ତି ଆଉ
ନା
ଆଉ ଆଈ ଅଜା ଅଛନ୍ତି ନା ଆଈ ଅଜା ଅଛନ୍ତି ନା ହ୍ୟାଲୋ
ହଁ ଆଇଅଜା ଅଛନ୍ତି
ଓହୋ ଏବେ ଆଈ ଅଜା କଣ କରୁଛନ୍ତି
ଆଉ ଅଜା ପଳଉଛନ୍ତି। ତାଙ୍କର ଗାଡିରେ
ଆଜ୍ଞା ଆଜ୍ଞା
ଗାଡି ଚାଳକ ସିଏ ଗାଡି ଚଲେଇିବାକୁ ପଡୁଛନ୍ତି। ଆଉ ମା ମା ଘରେ ରହୁଛନ୍ତି। ଏକା ଆଉ
ହଁ ବହୁତ ତ କଷ୍ଟ ହଉଥିବ। ତମ ଯାକୁ ମାନେ ଯେମିତି ଏତେ ବୃଦ୍ଧ ବୟସରେ ବହୁତ ଗାଡ଼ି ଚଲାଉଛନ୍ତି।
ବହୁତ କଷ୍ଟ ହଉଥିବ।
ଆଜ୍ଞା ଆଜ୍ଞା ଆପଣ ଘରେ କିଛି ଏ ଏବେ ଖରାବେଳେ କ'ଣ ଖାଇବାକୁ କହିଥିଲା? ଆପଣଙ୍କ ଘରେ।
ଖରା ବେଳେ ପ ମାମୁଁ ଘର ହେଇଥିଲା। ଭାତ, ଡାଲମା ଆଉ ହେଇଥଥିଲା। ଆଳୁ ବାଇଗଣ ଚଟଟା
ଆଜ୍ଞା ଆଉ ଏବେଙ୍କ ଛୁଆ କଥା କୁହନା ସାଙ୍ଗ ଭାଇ। ଏ ଏଇନା ମୋ ଆଖି ଆଗରେ ଗୋଟେ ଶୁଆ ସାଇକେଲ ଚଲେଇଗଲା। ଆମ ଗାଁରେ ଗୋଟିଏ ପିଲା ବୋଲି ତା ନାଁଟା କ'ଣ ମୁଁ ଜାଣିନି? ଏଣୁ ଦୂର ଗଲା ସେ ଆଗରେ ଗୋଟେ ଛୋଟ ଛୁଆ ଟି ଗାଡି ଧରିକି ଖେଳୁଛି। ସେ ବାଲିରେ ତା ପରେ ଆମ ଆଡେ ତ ବର୍ଷା ହେଇଛି। ଆପଣ ଆଡେ ବି ନିଶ୍ଚୟ ବର୍ଷା ହେଇଥିବ। ଯାହା ବିି ହେଲେ ଆପଣ ମାନେ କଥାରୁ ଜଣାପଡ଼ିଛି। ଥ ତଣ୍ଟି ବସିଲା ବସିଲା ଭଳିଆ ଲାଗିଲାଣି। ଆପଣଙ୍କର ସେ ଛୁଆଟା ବାଇଛି। କୁହନା କୁହନା ତାକୁ ଗୋବର ପାଣିରେ ଗାଧେଇଦେଲା। ସାଇକେଲ ନା ମତେ ଲାଗିଲା ବୋଲେର ଯାଉଛି। ପିଚିକିଣି ମାରିଲା ଟା ମୁହଁକୁ ଏକାଥରେ ଯେମିତି
ଆମ ଆ ଆମ ଗାଁ ତ ଏବେ ଏବେ ଏବେ କାଲି ହେଇଥିଲା ଗୋଟେ ମଦୁଆ ଗାଡି ନେଇକି ଆସୁଥିଲା। ଗୋଟେ ବୁଢୀ ବୁଦ୍ଧ ଲୋକଙ୍କୁ ଗୋଟେ ସ୍ତ୍ରୀ ଲୋକ ବୁଦ୍ଧ ହେଇଯାଇଛନ୍ତି। ତାଙ୍କୁ ବାଡେଇ ଦେଲା।
ଓ ଆଜ୍ଞା ଆଜ୍ଞା ବୁଝିପାରୁଛି। ଆପଣ କିଛି ଗାଁରେ ନଳକୂପ ସାହାଯ୍ୟ ନାହିଁ କି?
ନା ନଳକୂପର ସାହାଯ୍ୟ ନାହିଁ ଏବେ ତ ଦିଆ ହେଇଛି। ଏ ଆମର ବିଧାୟକଙ୍କୁ ଦରଖାସ୍ତ ସିଏ ନଳକୂପ ତମର ଯୋଗେଇବେ ଆଉ।
ଆପଣଙ୍କ ଘରେ ତ ନିଶ୍ଚୟ ପାଇପ୍ ବି ଖୋଳା ହେଇଥିବ।
ହଁ ପା
ନିର୍ଦ୍ଦିଷ୍ଟ ପାଇପି ଆପଣ ଅଛନ୍ତି। ମାନେ ସରକାରଙ୍କ ଦ୍ଵାରା ଯୋଉଟା ଦେନଥିବ ଆପଣ ହାତରୁ ଆୟ ଖର୍ଚ୍ଚ କରିକି ଏ ପାଇପି କରିଥିବେ।
ଆଜ୍ଞା ଆଜ୍ଞା ଅଛି।
ଆଜ୍ଞା ତାହେଲେ ପାଇବି କେତେ ଦିନ ଭିତରେ ବୋଧ ମତେ ମତେ ଲାଗୁଛି ଆପଣଙ୍କ ଆମର ଖୋଳା ହଉଛି ନା। ଆପଣଙ୍କର ଚାରି ଦିନି ଭିତରେ ବୋଧେ ସରି ଯାଇଥିବେ।
ହଁ ନା ନା ଆମର ହ ହାତ ଖୋଳା ପାଇପ୍ ହୁଏନା ଆମ ଆମ ଆଡେ ପାହାଡିଆ ଏରିଆ ନା
ଆଜ୍ଞା।
ସେଠି ମାନେ ଦେଖିଥିବେ ତ ଗାଡି ଯୋଉଠି ପଡେ। କୁହନ୍ତୁ କୁହନ୍ତି
ଆଜ୍ଞା।
ଟିୱାଲ ଯୋଉ ପକା ହୁଏ।
ଆଜ୍ଞା।
ସେ
ଆଛା।
ଏଇଆା।
ଆଜ୍ଞା ଆପଣ ଯୋଉ କଉଚନ୍ତି ତ ଯୋଉ ବୋରିଙ୍ଗ ଖୋଲିଲା ବେଳେ ଯୋଉ ବରିଙ୍ଗ ବୋରିଂ ଖୋଲିଲା ବେଳେ ତ
କଅଁ କଇଲେ
ବୋରିଙ୍ଗ୍ ଖୋଲିଲା ବେଳେ ତ ଆପଣ ଯୋଉ
ଆଜ୍ଞା ଠିକ୍ ଠି
ଓ ଗାଡି ସାହାଯ୍ୟ ଟ୍ରାକ୍ଟର ଗାଡି ସାହାଯ୍ୟରେ ତ ଆପଣ ଯୋଉ ଗୋଟେ ପଛରେ ଖୋଳିଲା ଯନ୍ତ୍ର ଅ ଇଏ ହେଲା ତ
ଆଜ୍ଞା ଠିକ୍ ଆଜ୍ଞା ହଁ ବୋରିଂ ବୋରିଙ୍ଗ କୁଅନ୍ତି।
ଆଜ୍ଞା।
ସେ ବୋରିଂ ଖୋଳା ହୁଏ ଆମ ଆଡେ ଆ ସିଏ ଉ ଆମର ଲାଗିଥିଲା ଗୋଟେ ଦିନ।
ଆଜ୍ଞା। ଗୋଟେ ଆପଣଙ୍କୁ ଆଜ୍ଞା ଆଜ୍ଞା କୁଅନ୍ତୁ
ଆ ଆପଣଙ୍କ ଏରିଆରେ କେମିତି କଣ ଅ ଖୋଳା ହୁଏ ବୋରିଂ ଏ ଲକ୍ ଆଜ୍ଞା ହଁ ହଁ ସରି ସରି
ଆଜ୍ଞା ଆମର ତ ହାତ ଗୋଳା ଯେମିତି କି ଚାରିଜଣ ଲୋକ ଆସିବେ ଆମ ଘରକୁ ଯାହା ଫଳରେ ଆମକୁ ମାନେ ସିଏ ତାଙ୍କର ଜିନିଷ ଆଣିଥିବେ ଯେ ଯେମିତି କି ପଟା ଏ ଯୋଉ ବଟମ୍ ପଟା ଆଉ ଏଲା ବାଉଁଶ ହଁ ଲମ୍ବା ଲମ୍ବା ଦିଟା ବାଉଁଶ କ ଅଶ୍ ଵ ତାଙ୍କ ନିର୍ଦ୍ଦିଷ୍ଟ ଗୋଟେ ଅଖା ଥିବ ଅଖା ସାହାଯ୍ୟରେ ତାଙ୍କୁ ଗୋରାଇଥିବ। ତାଙ୍କ ଭିତରେ ପସିଥିବା ବାଣୀ ଲୁହାର ଜିନିଷ
ଓହୋ ଅ ଯେମିତି କି ଲୁହା ପାଇପ୍ ଦି ଟା ଆଣିଥିବେ।
ଆଉ ଲୁହା ପାଇପି ଆଜ୍ଞା ସେଟା ତ ଟେ ତିନି ଚକିଆ ଗାଡିରେ ଆସେ ଯେମିତି କିି ଡାଲା ତିନି ଚକିଆ ଆଟେ ଟେମ୍ପୁ ବା ଅଟୋ କୁହାଯାଏ ଯାହାକୁ ଆଜ୍ଞା ସେଇ ଗାଡିରେ ଆସେ ଯାହା ଫଳରେ ସିଏ ଆମ ଘର ଆଗରେ ରକ୍ ରଖିଥିଲେ ଆଠଟି ଆଠଟି ତ ପାଇପ୍ ରଖିଥିଲେ ମାନେ ଲମ୍ବା ଲମ୍ବା ଦୁଇଟି ଏ ଲମ୍ବା ଲମ୍ବା ଆଠଟି ଖଣ୍ଡେ ପାଇପ ଲକିଥିଲେ। ଆଉ ଅଖାରେ ବାଣି ଆଉ ଲୁହା ଜିନିଷ ଆମ ଘରେ ରଖିଥିଲେ ତା ଫଳରେ ଆଜି ଆମର ତ ପାଇପ୍ ଖୋଳା ହୋଉଚି ବେସ୍ ନଳକୂପ ଖୋଳା ହଉଚି ମୁଁ ସା ବ୍ୟସ୍ତ ଥିଲି। ଯାହାଫଳରେ ମାନେ ମୁଁ ତିନିଟା ବେଳେ ଖାଇଲି। ଖାଇବା ଦ୍ଵାରା ମୋ ଦେହ ଟିକେ ଅସୁସ୍ଥ ମାନେ ଅସୁସ୍ଥ ନୁହଁ ଭାରି ମାନେ ଅଦ ଯେମିତି ବହୁତ କାମ କରିଦେଇଛି ଭଳିଆ ଲାଗୁଚି। ଆ ଆଉ ସେ ପାଇପ୍ ଖୋଳାରେ ତ ମୁଁ ଗୋଟେ ଆଜି ଦେଖିଲି ପାଇପି ଭିତରେ କାଦୁଅ ବାହାରିଲା।
ଆପଣଙ୍କ ଘର ଟା ଖନ୍ତା ପଶିନା କଣ
ଆଜ୍ଞା ଆପ ଆମ ଘର ତ ନିର୍ଦ୍ଦିଷ୍ଟ ଗୋଟେ ଜେଗା ନାହିଁ।
ହ ଅ ଆପଣ ରହୁଥିବେ ଖନ୍ତା ପଶିରେ ରହିଚନ୍ତି।
ଆଜ୍ଞା।
ଅ ଆମର ତ ଏଇ ଚଣ୍ଡୀଖୋଲ ଛକରେ ଗୋଟେ ଦୋକାନ ଅଛି ଔଷଧ ଦୋକାନ ସେଠୁ ଆପଣ ନେଇପାରିବେ ସୁଲଭ ମୂଲ୍ୟରେ ଔଷଧ ଗୁରେ।
ଆଜ୍ଞା ଆଜ୍ଞା। ଯାହା ଫଳରେ ଆପଣ କୋଉ ପଟ ସାଇଟ ଆପଣ ବୋଧେ ସେପଟ ସାଇଟ ନା। ଏଁ ଏଁଇ ଜାରେକା ସାଇଟ ନା।
ଆଜ୍ଞା ଆଜ୍ଞା ଜାରେକା ସେଇଠି ଅଛି।
ଆଜ୍ଞା ଆଜ୍ଞା ଆପଣ ତ କଥରେ ଆପଣ ଯଉ ପାଇପ ର ରଖୁଛନ୍ତି ହଁ ସରି ସରି ଏ ଯୋଉ କ୍ଷମା କରିଦେବେ ଆପଣ ତ ଔଷଧ ଦୋକାନ ଆପଣ କିଛି ମାନେ ଅଛି କି ପାଇପି କିମ୍ବା ଯେଉଁ ନଳି ଦୋକାନ ହ୍ୟାଲୋ।
ନା ଆମର ପିଲା ଏବେ ଏ ଦି ମାସ ଖଣ୍ଡେ ହବ ସେ ବନ୍ଦ ହେଇଯାଇ ସେ ଦୋକାନଟି
ଓହୋ ଆପଣ ମୋତେ କହିପାରିବେ କି କୋଉ ପଟେ ଏପଟେ ବୋଧେ ଅଛି ମାନେ ଏପଟ ଲାଇନେ ଅଛି ବୋଧେ ସୁୁଙ୍ଗୁଡା ଲାଇନରେ
ହଁ ହଁ ହଁ ହଁ ପା ପାରାଦୀପ ମଧ୍ଯ
ଆଜ୍ଞା ଆଜ୍ଞା।
ହିଁ।
ଆଜ୍ଞା ସେଇପଟେ ମୁଁ କାଲି ଯାଇକି ଆଣିବି। ଆପଣ ମତେ ଜାଣିଥିବେ ମୁଁ ଫୋନ କରିବି ଆପଣଙ୍କୁ ଆପଣ ମତେ ସାହାଯ୍ୟ କରିବେ ଯାହା ଫଳରେ ମୁଁ ଟିକେ ସାହାଯ୍ୟ ଆପଣ ଯେମିତି ମତେ କରିପାରିବେ
ଆଜ୍ଞା।
ମୁଁ ଆଣିକି ଆମ ପାଇପରେ ସେ ଆମର ପାଇପ୍ ଖୋଳା ହୋଉଛି ଯେହେତୁ ଆମେ ଲଗେଇ ପାରିବୁ
ଆଜ୍ଞା।
ଆଜ୍ଞା ଆପଣଙ୍କ ଆଡ଼େ ନଡ଼ିଆଗଛ କିଛି ଅଛି କି?
ନା ଆମ ଆଡେ ନଡିଆ ଗଛ ନାହିଁ ଆମ ଆଡେ ଅଧିକାଂଶ ଅଛି ଖଜୁରୀ ଗଛ। ଜାମୁ ଗଛ।
ଆଜ୍ଞା। ଆଜ୍ଞା ଜାମୁକୋଳି କେତେବେଳେ କଣ ପାଚେ?
ଜାମୁକୋଳି ବର୍ଷା ଋତୁ ଆରମ୍ଭ ହୋଉ ହୋଉ ପାଚିଯିବ।
ପାଚଯିବ ଏବେ ତ ଶୀତ ଋତୁ ହୋଉଚି ନା।
ହଁ।
ଆଉ ବୋଧେ ଚାରିବର୍ଷ ଖଣ୍ଡେ ଲାଗିବ ଆଉ ପାଚୁ ପାଚୁ ଆଉ।
ଆ ଏବେ ଏବେ ତ ଜାମୁକୋଳି ଗଛରେ ଏଇନା ଫୁଲ ଟିକେ ଟିକେ ଧରୁଚି ଆ
କଣ ଶୀତ ଋତୁରେ ଆଜ୍ଞା ଆଜ୍ଞା। ଆଜ୍ଞା କଣ ଶୀତ ଋତୁରେ ଆପଣ ହୁଁ ଶୀତ ଋତୁରେ ଆପଣଙ୍କୁ ଫୁଲ ଯୋ ମାନେ ହୋଉଚି ଆପଣ କଣ କହିବା ଅନୁସାରେ ବର୍ଷା ଦିନେ ମୁଁ ମାନିଲି ଜାମୁକୋଳି ହେବ ଶୀତ ଦିନେ କେମିତି କଣ ଫୁଲ ହେଇ ଇଏ ଏମିତି କୋଉ ଭଅଁର ବଉଚି କି ଫୁଲ ଦେହରେ?
ସିଏ ହାଇ ହାଇବିଡି ହାଇବିଡି ଗଛ।
ଆଜ୍ଞା ତାହେଲେ ଆପଣ ନିଜ ନିର୍ଦ୍ଦିଷ୍ଟ ବାରିରେ ଲଗେଇଚ ବୋଧେ?
ଆଜ୍ଞା।
ଆଜ୍ଞା ଛୋଟିଆ ଛୋଟିଆ ଗଛ କଣ ବହୁତ ଫଳ ଦବ ସେଇ ଗଛ ତ? ଆଜ୍ଞା କୋଉଠୁ ଆଁଇଲ?
ଆଜ୍ଞା ସିଏ ଆସିଥିଲା ବିହାରରୁ।
ଓ ବିହାରରୁ ନେଇକି ଆଇଲ ବି ବି ବିହାରରୁ ଆଜ୍ଞା। ଆଜ୍ଞା ଆପଣ ଏ ମାନେ ଜାମୁକୋଳି କେଡ଼େ ବଡ଼ ବଡ଼ ହେଉଚି? ମାନେ ଆମୁକୁ ତ ଆମ ଚ ଛକରେ ଦେଖିଥିଲି ସେ ତ ଗୋଟ ଗୁଲି ସାଇଜ ର ମାନେ ଯୋଉ ବାଟି ଖେଳ ହୁଏ ନା ଆପଣ ଛୋଟବେେଳେ ଏବେ ବି ଖେଳୁଥିବେ ଆପଣଙ୍କୁ ମାନେ ଉଁ ସେଇଭଳିଆ ମାନେ ସାଇଜି କି କିବା ତାର ଇଏ ଆଇଆ
ନା ନା ମୁଁ ମୁଁ ଏବେ ଆଉ ଗୁଲି ଖେଲୁନି ମୋ ସାନ ଭାଇ ମୁଁ ବଡ ହେଲିନି ନା। ସାନ ଭାଇ ମାନେ ଗୁଲି ଖେଳୁଛନ୍ତି ଆଉ।
ଅହୋ। ଆଜ୍ଞା ଆଜ୍ଞା ଆଜ୍ଞା ତାହେଲେ ଆପଣ ଗୁଲୁ ଖେଳ ଗୁଲି ଖେଳନାହାନ୍ତି
ନାଁ
ଆଜ୍ଞା ମୁଁ ତ ଛୋଟ ବେଳେ ବହୁତ ଖେଳିଛି ଏଇ ହାତ ଆଙ୍ଗୁଠି ବେଳେ କୁହନ୍ତି ଗୁଲିଖେଲିଲେ ଆଙ୍ଗୁଠି ବଙ୍କା ହେଇଯାଏ କିଏ କି ମୋର ବି ବଙ୍କା ହେଇଯାଇଛି ସତ ସତକଥା ଗୁଲିଖେଳରେ ପାଠ ହୁଏନା ମୋର ବି ହେଇଯାଇଛି
ମୁଁ ତ ଛୁଆବେଳେ ବିଦେଶରେ ରୁହେ ମୁଁ କେମିତି ଜାଣିବି ଆଜ୍ଞା
ହଁ ତମ ଚୁଟି ଫୁଟି ବୋଧେ ଖଇରିଆ ହେଇଯାଇଥିବ କାହିଁକି ନା ତମେ ବିଦେଶୀ ପିଲା ଆଉ- ବିଦେଶୀ ଇଏ କରିଥିବ ଆଉ
ଠିକ କୁହୁଛ ଆଉ ଲୋକ କୁହନ୍ତି ବିଦେଶରେ ରହିଲେ ଚୁଟି ଖ ଖଇରିଆ ହେଇଯାଏ ସତରେ ବି ଖଇରିଆ ହେଇଯାଇଛି
ଆଜ୍ଞା ସତରେ ପୁରା ଝଂପୁରା ଭଳିଆର ହେଇଥିବ ନା
ଆଜ୍ଞା
ଆଜ୍ଞା ମୁଁ ଟିକଏ ରହୁଛି ଆପଣ ପରେ କଥା ହେବି
ଆଜ୍ଞା ରଖନ୍ତୁ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ନମସ୍କାର ଜୟ ଭଗତ ସିଂ ଜୟ ଭଗତ ସିଂ ଜୟ ଜଗନ୍ନାଥ ଜୟ ମହାତ୍ମା ଗାନ୍ଧୀ